ହ୍ୟାଲୋ।
ହଁ କଣ କରୁଚ?
ଏ ବସିଚି।
ଆଉ ଆଜି କଁ ରୋଷେଇ ହେଇଥିଲା ତମର?
କଁ କହିଲ?
ଆଜି କଁ ରୋଷେଇ ହେଇଥିଲା?
ହ୍ୟାଲୋ।
ତମର ଶୁବୁନିଲୋ ଟାୱାରକୁ ଆସ।
ହ୍ୟାଲୋ।
ହାଲୋ।
ହଁ ହ୍ୟାଲୋ।
ହଁ ଆଜି କଁ ରୋଷେଇ ହେଇଥିଲା?
ଜାଲି ପାମ୍ପଡ। ଚିକେନ ମାଛ ଅଣ୍ଡା ଆଉ କଙ୍କଡ଼ା ହ୍ୟାଲୋ। ହ୍ୟାଲୋ।